ହ୍ୟାଲୋ।
ହଁ।
ହଁ ଶୁବୁଚି।
ହଁ ଶୁବୁଚି।
ଆଉ ଯୋଉ କଣ? ଏ ଯୋଉ।
ନନାଙ୍କ ଦେହ ଭଲ ଅଛି? ଉଁ ହୁଁ।
ଭଲ ଅଛି। ଏଇ ଯୋଉ ଗୋଟେ କହନ୍ତି ଯୋଉ କଣ କହିଲ? ଆଉ ମୁଁ ଆଜି ଯାଏ ଜାଣିଥିଲି ଯୋଉ ଗୋଟେ କଦଳୀ ଯୋଉଠି ଲଗା ହେଇଥାଏ। ମାନେ କଦଳୀ ଯୋଉଠି ଲଗା ହେଇଥାଏ। ମୁଁ ଯାଇଥିଲି ଆମ ଘରକୁ ବଡାପା ହର ତାଙ୍କର ହେଇଥିଲା ବଡ ବଡ କଦଳୀ ଏବେ ନୁଅ। ତିନି ଚାରି ବର୍ଷ ପୂର୍ବେ ଯୋଉ ତରକାରୀ କଦଳୀ ତ। ମତେ ମୋ ସେ ଭ ଭାଇ ଗୋଟେ କାନ୍ଦି ଆଣିଲା ଆମ ସବୁ ଝିଅମାନଙ୍କୁ ଦେଲା ତାଙ୍କର ରଖିଲା। ଅଁ ସେଠୁ ତାପରେ ସେ କଣ କଲା ସେ ଗଛ ଟାକୁ ପୁରା ତାଡି ତାଡି ପୁରା ମୂଳରୁ ବାହାର କଲା।
ହୁଁ।
ସେଠୁ ମୁଁ କଇଲି ଏମିତି କାଇଁ କରୁଚୁ କିରେ? ସେଠୁ କହିଲା ଅଣକଦଳିଆ ହେଇଯିବ। ମୁଁ ସେଠୁ ଘୋଷିଲି ଯେ ଅଣକଦଳିଆ ହେଇଯିବ ମାନେ କଣ? ନା ଅଣ କଦଳଆ ହେଯିବ ମାନେ ପ୍ରାଏ ଆଉ କୋଉ ଗଛରେ ଫଳ ହବନି।
ହୁଁ ହୁଁ।
ମୁଁ ସେଠୁ ଶୁଣିଥିଲି ଏଠୁ ସେଇଟା ତ ଗୋଟେ କଥା ସମସ୍ତଙ୍କର ବି ଲୋକ କଥା ଶୁଣେ ଅଁ। ଆମର ଏଇଠୁ କହିବାର କାରଣ ଏଇଠୁ ଗୋଟେ କଦଳୀ ଇ ଆମର ଅଛି ତ ଆମର ଏାର ହାଣୁନୁ କି। କି ନାଇଁ ପ୍ରକୃତରେ ବି ଗଛ ଗୁଡା ଆଉ ଫଳଉନି। ମାନେ ସେ ମୂଳ ତାଡିବ କିଏ? ସେ ତାର ସିନା ତାଡି ଦିଏ ଏଠୁ କିଏ ତାଡିବ। ଏଇ ବାରିପଟେ କେତେଟା ଗ।
ହୁଁ ହୁଁ। ପୁରା ତାକୁ ତାଡିବାକୁ ପଡିବ ପୁରା ଭିତୁରୁ। ହୁଁ।
ସ୍ଵାଦନ ବୁଝି ଆଚଛି ମୋ ପୁଅ ଏବେ ଟିକେ ସାଇନ୍ସ ପଢୁଛି ସେ କହିଲା ମାମା। ଅଣକଦଳିଆ ହେଇଯିବ ନୁହଁ ସେଟା ହେଲା ସାଇନ୍ସ ପାଠ ଅନୁସାରେ କହିଲେ କଦଳୀ ଗଛର କଦଳୀ ଗଛର ଯାହା ଯାହା ଭିଟାମିିନ ଦରକାର
ହୁଁ
ଗୋଟେ ଜାଗାରେ କଦଳୀ ଗଛ ବେଶୀ କି ଦିନ ରହିଲା ଦ୍ଵାରା ସେ ଭିଟାମନ୍ ଗଟା ସବୁଟା ଆଣି ନିିଏ ତେଣୁ ସେଠି ଆଉ କଦଳୀ ଗଛ ହୁଏନି ଅଲଗା ଗଛ ଲଗେଇଲେ ହବ ଯେମିତି ଯୋଉଠି ଗେଣ୍ଡୁ ଗଛ ଲଗେଇଛ ଦେଖୁ ସେଠି ଗେଣ୍ଡୁ ଗଛ ଲଗେଇଲେିଁ ବାର ବାର ହବନି ଅଲଗା ଗଛ ଗଛ ଲଗା ହବ କାହିଁକି ସେଠ ଗେଣ୍ଡୁ ଗଛ ଯୋଉ ସାର ମାଟିରୁ ଟାଣେ ସେ ସବୁ ଅଲରେ ଟାଣିନିଏ ମୁଁ କହିଲି ଦେଖରେ ପାଠ ପଢିଲେ ସିନା ଏତେ କଥା ଜାଣିବ ଆମେ ଯାହା ଲୋକ ଶୁଛୁ ସେଇଥିରେ ହିଁ ଚାଲଲିଛୁ କଣଟ ସନ୍ସ ପଢିଲା ଆଟିକାଲ କାରଣଟା କଣ
ହଁ
ମୁଁ ଏଠୁ ସେଇଆ କଇଲି ମୁଁ କଇଲି ଆଜି ଆମେ ଶୁଣିଛୁ ରାତିରେ ଘର ଓଳେଇଲେ ଲକ୍ଷ୍ମୀ ଛାଡିଯିବେ। ଆଉ ସେଟା ସାଇନ୍ସ ର ରନ ହେଲା ଧର ରାତିରେ ଆମ ଆଖି ତ ମାନେ ଦିନ ଭଳିଆ ଏତେ ପ୍ରଖର ନଥାଏ ତର ଆମ ଘରର କୌଣସି ଜିନିଷ କି ଟଙ୍କା ପଇସା ପଡ଼ିଥିବୁ ଆମେ ଓଳେଇଲେ ସେଇଟା ନେଇକି ଆମେ ବାହାରେ ପଡ଼ିଯିବ କି ନଷ୍ଟ ହୋଇଯିବ ତେଣୁକରି ରାତିରେ ଘର ଓଳାନ୍ତି ନାହିଁ ଆଉ ଏଇଆ ସବୁ ସାଇନ୍ସଜନ ଗୋଟେ ଗୋଟେ
ସେଇଛୁଆ ପାଠ ପଢିଲେ ସବୁ ଆଉ ଜାଣିବାକୁ ପଡିବ
ସେ ବି ବହୁତ ଗୁଡାଏ କଥା କହୁଛି ଭାରି ଖୁସି ଲାଗୁଛି ମାନେ ବହୁତ ଖୁସି ଲାଗୁଛି ଯାହା ହଉ ପଇସା ଖର୍ଚ୍ଚ ହଉ ପଛି କା ଛୁଆଟି କେତେ କଥା ଜହିଁଲାଣି କେତେ କଥା
ହ ସେମାନେ ପାଠ ପଢେଇିଲେ ବୋଲି ସେମାନେ ପଢେଇଲେ ବୋଲି ଆମେ ଏତେ ଶିଖିବାକୁ ପାଇଲେ ଆଉ
ଜାଣ ହୁ ବାହାର ଘରେ ଆଉ ସେମିତି ଆଉ କଣ
ଆଉ କିଛି ଫସଲ ବାଡି ତ ଏଠା ଜାଗା ନଥିବ କରୁନଥିବ ନାାଇଁ
ନା ଏଟା ଜାଗା ନାହିଁ ରେ ଏଟା ସେ ଯୋଉ ଆଉ ଜଣଙ୍କ ବାଡିରେ ଖାଲି ଗୋଟେ କଦଳୀ ଗଛ ସେ ଲଗେଇ ଦେଇଥିଲେ ସେ ଯାହାଉ କେତେ ଉଁ -ଫଳିଲା ପନ୍ଦର କାନ୍ଧି ଖଣ୍ଡେ କଦଳୀ ସେ ସେ ହେଇଥିଲା। ଯାହା ହେଲା ହେଲା ସ୍- ପନ୍ଦର କାନ୍ଧିରୁୁ ସାତ କାନ୍ଧି ଖଣ୍ଡେ ସମସ୍ତେ ଖାଇଦେଇଚୁ ଆମେ ଆଉ ସାତ କାନ୍ଧି ପୁରା ହେଇଥିଲା ଏ ଯଉ ଖରା ଦିନ ଗୋଟେ ଝଡ଼ ବର୍ଷା ହେଲା ସବୁ ଭାଙ୍ଗିଦେଲା। ଯଉ କାଳବୈଶାଖୀ ହୁଏନି ଏ କାଳବୈଶାଖୀ ପୁରା ଭାଙ୍ଗିକି ପୁରା ତାଣ୍ଡବ କରିଦେଲା।
ଗୋଟେ ଗୋଟେ ଥର ବ-ଆସିବ ଏମତି ପବନ ଯେ ଯା।
ତମେ ତ ଛୁଆ ଟା। ତମେ ବଡ଼ ହେଲାବେଳେ ବିଲବାଡି ଥିଲା କି ତମେ କେବେ ବିଲଆଡ଼େ ଯାଅ ତମ ଗାଁରେ ନା ଯାଇନ?
ନାଁ କେବେ ଯାଇନି।
ଯାଇନ ତମେ ତ ଛୁଆଟା ଆଉ।
ଯାଇନି କି ଆମର ତ ଏ ସେପଟେ ଯା -ଚାଷବାସ ଆମର ତ ବାପଘର ପଟେ ହୁଏନି ଶାଶୁଘର ପଟେ ହେଲା ପରେ ଯାହା ଦେଖିଲି। ଇଏ ଯାଆନ୍ତି ଦେଖେ ମୁଁ।
ହଁ ଶାଶୁଘର ଆଡେ ତମ -ଆଉ ତମେ ସେ ଅନୁଭବ କରି ପାରିବନି। ମାନେ ଆମେ ଯେମତି ଗୋଟେ ଯାଇ ଚୁ ବିଲରେ ଖାଇଚୁ ସେ ଗୋଟେ ଅଲଗା ପ୍ରକାର ନିଆରା ଅନୁଭୂତି। ସେଟା ଯିଏ ଫିଲ୍ କରିଥିବ ହଁ- ଖାଲି ଖାଲି ଶୁଣୁଥିବ ମାନେ ବିଲରେ ଭାତ କି ଟେଷ୍ଟ୍। ଲାଗେ ଖାଲି ସେଇଆ କୁ ସୁ-ମୁଁ ଏବେ ସେଇକଥା ଟା ଆମର ଜଣେ ନଣନ୍ଦ କୁ କହିଲି ମୁଁ କହିଲ ବିଲକୁ ଯାଉଚ? କହିଲା ନା। ମୁଁ କହିଲି ବିଲରେ ଭାତ କି ଟେଷ୍ଟ୍ ଲାଗେ କହିଲେ ହଁ ପା ବଢିଆ ଲାଗେ। ମୁଁ କହିଲି ତମେ ପା ଯାଇନ କେମିତି ଜାଣିଲ ନା ମୁଁ ଏ ଯଉ ଫୋନରୁ ଦେଖିଚି।
ହିଁ- ହିଁ - ହିଁ।
ଫୋନ୍ ରେ ଦେଖିଚି ଲୋକ ଗୁଟା ଖାଇ ଖୁସି ହୁଅନ୍ତି ମୁଁ କହିଲି ଓହୋ ରସଗୋଲା ଟା ଖାଇବ ଆଉ ଜଣେ ତମେ କହିବ ନା କହିଲେ ମୁଁ ଫୋନ୍ ରେ ଦେଖିଚି ହଁ -ନାଇଁ ସତରେ ସତ୍ ତରେ ଯିଏ ଖାଇଥିବ ଆମେ ପା ସେଦିନ ମୋର ଜଣେ ଦିଅରଙ୍କ ସହିତ ମୁଁ କଥ୍ କଥା ହଉଥିଲି ତାଙ୍କ କଥାକୁ ମୋ କଥା ମିଶିଗଲା ଯଉ ଆନନ୍ଦ ଆମ ଦି ଜଣଙ୍କର କାହିଁକି ନା ସିଏ ଅନୁଭବ କରି କରିଚନ୍ତି ମୁଁ ଅନୁଭବ କରିଚି ମୁଁ ଛୁଆଟେ ହେଇଥିଲି ମୋ ବାପାଙ୍କ ପାଇଁ ଭାତ ନେଇକି ଯାଏ ବିଲକୁ। ସେଟା ବଢିଆ ଲାଗେ।
ସେ କହନ୍ତି- କୁହନ୍ତି ସବୁ ପଖାଳ ପୁଡାପୁଡି ଟେ ହେଇଗଲେ ବି ସେ ସେଥେରେ ଯଉ ମଜା ଆସେ ତରକାରୀ ପତ୍ର କିଛି ଦରକାର୍ ନାହିଁ।
ପୁରା ବାସ୍ନା ହେଇଯାଏ ସେଠି ଯେମତି ମନ୍ଦ୍ ମନ୍ଦିରରେ ଗୋଟେ ଖାଇବାଟା ଅଲଗା ବାସ୍ନା ହେଇଯାଇନି ମନ୍ଦିରରେ ଦେଖିବ ସେଇ ଡାଲ୍ମା ଭାତ ସେ ଗୋଟେ ବାସ୍ନା।
ହଁ ବାସ୍ନା ଆସେ ଫୁଣି ପୁରା ଭଲ୍ -ବଢିଆ ଲାଗେ।
ସେ ସିଜେଇ ଦେଲେ ବି ତାଙ୍କର ବାସ୍ନା
ଏମ୍।
ନାଇଁ ଯେ ପୁରା ବାସ୍ନା ତ ଆଉ।
ଘରେ ତମେ ଯେତେ ଯତ୍ନରେ କର କିନ୍ତୁ ସେଇ ଟେଷ୍ଟ୍ ଟା ଆସିବନି ଯେତେ ମନ୍ଦିରରେ ଯଉ ଟେଷ୍ଟ୍ ଟା।
ଟା ଟିକେ ବାସ୍ନା -ପୁରା ବାସ୍ନା ଆଉ।
ଚାଷ ବାସ ହୁଏ ଗାଁ ଆଡେ ତାହେଲେ?
ହଁ- ହଁ କଣ କି ଚାଷ ବା ବାପା ଚାଷ କରନ୍ତି ନା ବାପା କରନ୍ତି ଏବବ୍ ହଁ ଆଉ ଚାକିରି ବାକିରି ନାହିଁ ନା କିନ୍ତୁ ସେତେବେଳେ ନିଜ ହାତରେ କରୁଥିଲେ ମାନେ ମୁଁ ଦେଖିଚି ମୋ ବାପା ହଳ ନେଇକି ଯାଆନ୍ତି ମୁଲିଆ ମାନେ ଯାଆନ୍ତି କିନ୍ତୁ ମୋ ବାପା ବି ଯାଆନ୍ତି ହେଲା ଅ-ଆମ ବଳଦ ଥିଲା ଶଗଡ ଗାଡି ଥିଲା ସବୁ ଥିଲା କିନ୍ତୁ ଏବେ କଣ କହିଲ ଏବେ ସବୁ ଆଧୁନିକ ଚାଷ। ଏବେ ଆଉ ସେ ବଳଦ ନାହିଁ, କି ଶଗଡ ନାହିଁ, କି କେହି ନାହିଁ, ଏବେ ଖାଲି ଟ୍ରାକ୍ ଟରେ କାମ ହଉଛି, ଆଉ ଆଗରୁ ଆମର ବେଙ୍ଗେଳା ବୁଲିବା ପାଇଁ ବଳଦ ଆସ ଟକ୍ ସେ ବେଙ୍ଗଳା ହୁଏ, ଅବିକା ଡାଇରେକ୍ଟ ଗୋଟେ ମେସିନ୍ ଆସ୍‌ଚି ମାନେ ସେ ଘଣ୍ଟେ କେ କାଟି ଦଉଚି ଧାନ। ଡାଇରେକ୍ଟ ବସ୍ତାରେ ପ୍ୟାକ୍ କରିଦଉଛି, ତିନି ହଜାର ଟଙ୍କା ନଉଛି।
ହଁ ହଁ ସେଇଟା ହଉଛି ଆମ ଗାଁରେ ବି ଦେଖିଛି ସବୁ ସିଧା
ମୋ ବାପା ଚାଲି ଚାଲି ପାଦରେ ଯାଉଥିଲେ, ଏବେ ମୋ ଭାଇ ସ୍କୁଟରେ ପଳଉଛି। ହେଁ ହେଁ ହିଁ ଟିକେ ଆଧୁନିକରେ ହଉଛି ଆଉ, ହଁ ଆଉ ସିଏ ସିଏ ଯୋଉଟା ଯାଉଥିଲେ ସକାଳୁ ସନ୍ଧାକୁ ଆଉଥିଲେ, ଇଏ ସ୍କୁଟି ରେ ଚାରଥର ଯାଇ ପଳେଇ ଆଉଛି। ସେତେବେଳେ ବି ବିଲକୁ ବାଟ ନଥିଲା, ଭଲ ହେଲା ହୁଡା ଆଉ ହୁଡାରେ, ଆଉ କୁଆଡେ, କଣ ସ୍କୁଟି ଚଲେଇକି ସେତେବେଳେ ତ ସ୍କୁଟି ହିଁ ନଥିଲା। ଗାଡ଼ି ନଥିଲା। ଯଦି ଗାଡି ଖଣ୍ଡେ କାହାର ଅଛି, ତାକୁ ତେଲ ଟିକେ ପକା କୁଆଟିକେ ଯାଆ, ସିଏ ବି ପୁଣି ଖୁବ୍ କମ୍ ଲୋକଙ୍କରଥିଲା ଆଉ ଏବେ ତ ସମସ୍ତେ ପ୍ରାୟ କାର ଫାର କରି, ହଁ ହଁ ଆମେ ପାଠ ପଢିଲା ବେଳୁ, ତମେ ତ ଛୁଆ ଟା ତମେ ଜାଣିପାରିବ ନା ଆମେ ପାଠ ପଢିଲା ବେଳୁ ଯିଏ ଗୋଟେ ଟ୍ରେନ୍ ଆବଜ୍ ଶୁଣାଉଥିଲା ସେ ସବୁଠୁ ଧନୀ
ହଁ ହଁ ହଁ ସିଲଭର ବାକ୍ସ ସିଲଭର ବାକ୍ସ ସେତେବେଳକୁ ନିଅନ୍ତୁ
ହଁ ସେଟା ଯିଏ ନେଲା ସେ ଧନୀ ଆମେ ନବ ପରିବା ମାନେ ଯୋଉ ଜରିବ ତାକୁ ପକି କାନ୍ଧରେ ପକେଇ ଠୀକ ନଉ ପଞ୍ଚମ ଯାଏ ତାପରେ ଷଷ୍ଠ ସପ୍ତମରେ ଏମିତି କାଖରେ ଜାକିକି ନେୁ ଅଷ୍ଟମ ନବମ ଦଶମ ବି ଆଖ କି
ହଁ ଆମେ ବି ନେଇଛୁ ସେଇ ଅନୁଭୂତି ଆମର ବି ଅଛି ତ ଆମେ ଆମ ହୋଇ ଚରିବେ ଆେ ସେ କପଡା ଯୋଉ ପ୍ୟାଣ୍ଟ ଯୋଉ ଗୁଡା ପିନ୍ଧୁନ ସେ ସେ ପ୍ୟାଣ୍ଟ ଗୁଡା କାଟିକି ସିଲେଇ ହୁଏ
ହଁ ହଁ ସିଏ ଗୋଟେ ବ୍ୟାଗ ହଁ ସିଏ ଗୋଟେ ବ୍ୟାଗ ଆଉ ସେଇରାା ହେଲା ପଞ୍ଚମ ଯାଏ ସେ କଟି ଯାଉଥିଲା ଆଉ ଏବେ ତ ଛୁଆ ଏଣ୍ଟ୍ରି କରୁ କରୁ ପନ୍ଦରଶହ ଟଙ୍କିଆ ବ୍ୟାଗ୍ ଆଉ
ହଁ ହଁ ସେଇଟା ନହେଲେ ଆଉ ଯିବେନି କୁ ସେଇଟା ଆଗ ନିହାତି ଦରକାର ଷ୍ଟାଇଲ ପାଣି ବୋତଲ ଦରକାର ହଁ
ଏବେ ତ ପୁଣି ଆଉ ପ୍ଲାଷ୍ଟିକ୍ ବୋତଲ ଚାଲୁଛନ୍ତି ଚାଲୁନି ଯେ, ଷ୍ଟିଲ୍ ବୋତଲ ଯେ, ସିଏ ତା ଦାମ୍
ହୁଁ
ଏଇ ବାଟରେ ଅର୍ଥ ଗୁଡା ଖର୍ଚ ହେଲାଠୁ, ସର୍ଟେଜ ହଉଛି ଆଉ
ହଁ ସେଇ ଇନ କମକୁ ଏଇଗୁଡା ସବୁ ଦାମି ଦାମିଆ ଖର୍ଚ
ହଁ ହଁ
ମେଣ୍ଟେ ବାହାରେ ପିଲାଙ୍କୁ ମେଣ୍ଟେନ କରିବାକୁ ପଡୁଛି
ହଁ
ସେଇଟା ବାଧୁଛି ଆଉ
ହଁ ଆଗରୁ ଆମେ ଗରମ ତଳକୁ ଏଠିକିେ ଆମ୍ବ ଗଛ ମୂଳେ ବସି ପଡୁ ସେ ବାାଇ ରେ ଯୋଉ ଆମ୍ବ ଅଛଥା ବସି ପଡୁ ସେ ଖରାବେେଳେ ଟିକେ କଟିଯାଏ ଆଉ ଏବେ ତ ଏସିି ଅଛି ଯେ ଏସି ଟା ନଗେଇି ଦିଅ ବସପୋଟ ବିଲାଇଲା ବେଳୁ ତମେ ମୁଣ୍ଡ ବିନ୍ଧା ହଉ ଆଉ
ହୁଁ
ନାଇଁ ଯେତେବେଳେ ଏସିିରେ ବସି ପଡିବ ଶାନ୍ତି ବିଲ୍ ଟା ଯେତେବେଳେ ପଳେଇ ଆାଉଛି ବଡଗିରି ଅଣତିରିଶଶହ ତିନି ହଜାର ଆଉ ନଗେଇବିନି ଲୋ ଛୁଆ ମାଡ ଖାଇଲା ଭଳିଆ ଆଉ ନଗେଇବିନି ପୁଣି ଗରମ ହେଲେ ହ ଦିଅ ଅଗାମ
ହଁ ହୟ ଖରା ଦିନଟ ତ
ମୁଁ ପାଁ ନାଇଁ ହଁ ମୁଁ ପା ସେଆ ଭାବୁଛି ବେଳେ ବେଳେ ଯେତେବେଳେ ବିଲ ଆସି ଛି ମାନେ ଯେମିତି ଛୁଆ ଯେମତି ମାଡ ଖାଇଲେ କହନ୍ତିି ଆଉ ଭୁଲ କୁହ ଆଉ ଭଣ କରିବିନି ସେମିତି ମୁଁ କହିବି ଆଉ ଜମା ଲଗେଇବିନି ଜମା ପୁଣି ଯେମିତି କର ହଁ ହଉ ଆଉ ଚାରି ମାସ କଥା ଆଉ କଣ ଆଉ କରିବା କହିବାକୁ ଗଲେ ପୁରା ଏବେ ବହୁତ ଦିନେ ଗରମ ହଉନି ପୁରା ଅକ୍ଟୋବର ମାସ ଯାଏ ଗରମ ହଉଛି
ହଁ ଗରମ ହଉଛିି ନା ବର୍ଷା ହେଲେ ବି ତ ଗୁଳୁ ଗୁଳଟା ଏଠି ଲାଗୁଛି ଟିକେ ବର୍ଷ ଛାଡିଗଲାଉୁଣି ଗୁ ଗୁଳି ଚାଲେ
ହବରା
ବର୍ଷା ନାଇଁ ଶୀତ ଦିନଟା ଯାହା ହବନି ଶୀତ ଲାଗିବ ନହେଲେ ଆଉ ସବୁ ଦିଗ ତ ଗରମ ଲାଗିବ
ହଁ ଆଉ ପୁଅ କେତେବେଳେ ଡାକ୍ତର ଦେଖେଇଯିବେ
ସେ କାଲି ସକାଳେ ଯିବେ ଆଜି ଖାଇବାକୁ ଖାଇ ଦେଇେଇଛନ୍ତି ତ ଆଜି ଆଉ ଟେଷ୍ଟ ହେଇପାରିବନି ଚାଲତି ସକାଳ
କ ଖରାପ ହଉଛି ମୋ ଭାଇଟାକୁ ସେମିଥିବ ସେଷମେ ଯାଇଥିଲୁ ଗାଁକୁ ସେ କ୍ଷୀର ଦଉଥିଲା ଆମକୁ ଦବ ବୋଲି
ହଁ
ମାନେ ଆମେ ଟିକେ ରାତିରୁ ଆସିଲୁ ଚାରିଟା ପଇଁଚାଳିଶ ବସରେ ସେ ସାଢ଼େ ତିନିଟା ରାତିରୁ ଠିକ କ୍ଷୀର ଦଉଥିଲା ସେ ବାଛୁଟା ନାାତଟେ ମାରିଦେଲେ ଯେ ତା ଆଖିଟା ଏମିତି ପୁରା ମାନେ ତା ଆଖି ଉପରକୁବଶକ ଯାଇନି ଚାରିପଟ ଫୁଲିଥିଲା କିନ୍ତୁ ଚାରିପଟ ତ କମିଗଲାଣି କିନ୍ତୁ ଆଖିଟା ଉପରେ ଏକଦମ ରେଡ ହେଇକି ପାଣି ବହୁଛି ଆଜିିବା ଫୋ ଆଜିିବା ଫୋନ କରିୁଥିଲା ଯେ ସେ ଆମ ମୋ ଭଉଣୀ ଟା ବୁଝୁଥିଲା ହେଲେ କାଲି ସେ ସାର୍ ରହିବେନି ଭଲ ଡକ୍ଟର ଜଣ କି ଅଛନ୍ତି ଚାରିଶହ ଟଙ୍କା ଫିସ୍ ନେବେ କହିଲେ ଆଉ ତୁ କାଲି ଆସ ଭରିି କାଲି ଆସେନି ପରଦିନ ଆସେ ଡକ୍ଟର ନଥିବ କଣ ଦେ କହ ମାନେ ଆଖିଟା ପାଣି ବହୁତ ମାନେ ରିସ୍କ ଅଛି
ହୁଁ ଆଖି କୁ ହେଳା କରିବା କଥା ନୁଁ ଯେତେ ଶୀଘ୍ର ହବ ଟ୍ରିଟମେଣ୍ଟ କରିବା
ଆୀରୁ ବହୁଛି ଆଉ କିନ୍ତୁ ଫୁଲା କମିଗଲାଣି କିନ୍ତୁ ଆଖିଟା ପୁରା ରେଡ ପୁରା ଦୁଶୁଛି କିନ୍ତୁ ଏତ ଟେନସନ ଆଉ ଛୁଆଟି ତ ତା ବିଲକୁ ଯାଉଥିଲା ତା କାମ କରୁଥିଲା ତା ଠିକ୍ ଥିଲା ଆଉ କଣ କରି ଆନ୍ତେ ହବା ବେଳେ ବେଳେ ହବ
ଯୁଗ ଆଉ ଯେତେବେଳେ ଯାଗ
ହଁ ହଁ ଆ ସିଏ ସବୁଦିନ କ୍ଷୀର ଦୁହଁ ସେଦିନ ଆଉ ଗୋଟେ ଏମିତି ଜଗଛ ସି ଆମ ପାଇଁ କାହିଁ ଦୁଇଁଲା ବା କାର ଛୁଆା କଷ୍ଟ ଓ ହଉ ହଉ ଦ ଟର ଦେଖେଇ ସାରିଲେ ଜଣେଇବ ଆଉ କଣ ହେଲା ଆଉ ହଉ ହଉ ରଖୁଛି ଆଁ
ହର